ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା।
ଆଉ କଣ କରୁଥିଲେ?
କିଛି ନାଇଁ ଖାଇବା ସରିଲା ଏମିତି ଚାଲିବା କଥା ଆଉ।
ଆପଣ ଜାଣିଛନ୍ତି ଯଦି ଏତେ ଡେରେ ଖାଇବେ ତାହେଲେ ଆପଣଙ୍କ ଦେହ ଖରାପ ହେଇପାରେ।
ଜାଣିଛି।
ବ୍ୟସ୍ତ ବହୁଳ ବ୍ୟସ୍ତ ବହୁଳ ଜୀବନରେ ଆପଣ ସେ ସମୟକୁ ଦେଇପରାନ୍ତୁ ଯାହାର ନା ହଁ ତାହେଲେ ମୁଁ ଠିକ କହୁଛି ତାହେଲେ ଯଦି ତାହେଲେ ଯଦି ମୁଁ ଠିକ ଅନୁମାନ କରେ ତାହେଲେ ଆପଣ ସହରରେ ରହୁଛନ୍ତି। ନା କଣ ହଁ ମୁଁ ମୁଁ ସେ ସେମିତି ଟିକେ ଭଲ ଅନୁମାନ କରି ଜାଣେ। କାହିଁକି ନା ଗ୍ରାମ ଅଞ୍ଚଳ ହେଇଥାନ୍ତା ଆପଣ ସାତଟା ଅଧରେ ଖାଇକି ଶୋଇ ପଡିଥାନ୍ତେ। ସହର ଏଇଥି ପାଇଁ କିନା ଆପଣ ଏଗରଟା ରେ ଖାଉଛନ୍ତି ଠିକ ନା ନାଇଁ।
ଠିକ ଠିକ।
କିନ୍ତୁ ମୁଁ ମୋ ବ୍ୟସ୍ତବହୁଳ ଜୀବନ ଥାଇକି ମଧ୍ୟ ମୁଁ ଆଠଟା ଅଧେ ନଅଟା ଭିତରେ ଖାଇକି ମୁଁ ସରେଇ ଦିଏ।
ମୁଁ ମୋର ଅନୁମାନ ଏୟା କି ଯେ ଆପଣ ଏ ଏକା ରହୁଥିବେ ଆଉ ଯେହେତୁ ତୁ ମୁଁ ପରିବାର ସହ ହହୁଛି ସେଥିପାଇଁ ମତେ ଟିକେ ଅଧିକ କାମ କରିବାକୁ ପଡେ ଆଉ।
ଓହୋ ତାହଲେ ଆପଣ ହେଉଛନ୍ତି ଆପଣଙ୍କ ପରିବାର ଗୋଟେ ମୁଖ୍ୟ ସଦସ୍ୟ ତହେଲେ ଯିଏକି କି ମୁଖ୍ୟ ତ ସମସ୍ତେ ମୁଖ୍ୟ ସମସ୍ତେ ତ ମୁଖ୍ୟ ସଦସ୍ୟ ଆପଣ ଟିକେ ପରିବାର ପରିବାର ଟିକେ ମାନେ ଭାଗ ମାନେ କଣ କୁହନ୍ତୁ ମାନେ ସମ୍ଭାଳୁଛନ୍ତି ଆଉ। ସେୟା ନା ତା ନିଶ୍ଚିତ ଆପଣଙ୍କ ନି ସିଏ ତାହେଲେ ଆପଣ ସାନ ଭାଇ କି ସାନ ଭଉଣୀ କିଏ ଥିବେ ସେଥିପାଇଁ ଆପଣ ସେ ହଁ ଆପଣ ଆପଣ ବଡ଼ ଭଉଣୀ ହେଇଥିବେ ମୋତେ ସେମିତି ଲାଗୁଛି ସେଥିପାଇଁ ଆପଣ ତାଙ୍କ ଘର ସମ୍ଭାଳୁଛନ୍ତି ଆ।
ଆପଣଙ୍କର କଥାରୁୁ ଜାଣା ମାନେ ଜଣା ପଡୁଛି ଯେ ଆପଣ ବହୁତ ଅଭିଜ୍ଞତା ପୂର୍ଣ୍ଣ ମଣିଷ।
ମୁଁ ବହୁତ ଅଭିଜ୍ଞତା କାରଣ ଗୋଟେ ବଡ଼ ଭଉଣୀ ହିଁ ସିଏ ଯାହା ଉପରକୁ ବହୁତ ବୋଝ ପଡିଥାଏ। ତ କି ବଡ ଭାଇ ହେଲେ ବି ତଙ୍କ କିନ୍ତୁ ବଡ ଭାଇ ବଡ଼ ଭାଇ ହେଲେ ବି ତାଙ୍କର ବହୁତ ଭୋଜ ପଡ଼ିଥାଏ। ତ ଆପଣର ଗୋଟେ ଝିଅ ତ ବଡ଼ ଭଉଣୀ ହିଁ ତ ମୁଁ ଜଣା ଜଣାପଡ଼ୁଛି ଆପଣଙ୍କ ଉପରେ ତେ ବୋଝ ପଡ଼ୁଥିବ। ଆପଣ କେତେ ଜିନିଷ ନିଜକୁ ନିଜ କାମ କରିକି ନିଜ ପରିବାର ସମ୍ଭାଳୁଛନ୍ତି। ମୁଁ ବହୁତ ଖୁସି ଆପଣ ତ ଆପଣ ତ କଥା ହେଇକି।
ହଉ ଆପଣ ଆ ଆପଣ ଯଦି ଆଉ ଅଧିକ କହିବେ ତାହେଲେ ମତେ ଲାଗୁଛି ମୁଁ ଏଇନା କାନ୍ଦି ପକେଇବି।
ଠିକ ଅଛି ମୁଁ ଚାହୁଁନି ଯେ ଆପଣ କାନ୍ଦନ୍ତୁ ତ ଏହିଇ ବକ୍ତବ୍ୟକୁ ମୁଁ ଏଇଠି ବନ୍ଦ କରୁଛି। ଚାଲ ଆଉ ଅଲଗ କିଛି କଥା ହବା ମୁଁ ମୁଁ ଆଜି ଭାତ ତ ସହିତ ସକାଳେ ଏବେ ଏବେ କଥା କହୁଛନ୍ତି ନା? ମୁଁ ଭାତ ସହିତ ଭାତ ତ ସତ ଛତୁ ଛତୁ ତରକାରୀ ଖାଇଲି ଭାତ ଛତୁ ତରକାରୀ ତରକାରୀ ଆଉ ଆଳୁ ଭଜା ମୁଁ ଏତିକି ହିଁ ଖାଇଲି। ଖାଇକି ମୁଁ ବି ଟିକେ ଛାତ ଉପରକୁ ଆସିଛି ଟିକେ ମୁଁ ଚାଲା ବୁଲା କରୁଛି କାହିଁକି ନା
ଆଜି ଆଜି ଆଜି ହଉଛି ଦେବସ୍ନାନ ଆଜି ହଉଛି ଦେବସ୍ନାନ ପୂର୍ଣ୍ଣମା। ତ ଆଜିର ପରମ୍ପରା ହିସାବରେ ଆଜି କିଛି ମିଠା ଖାଇବା କଥା। ଆଜ୍ଞା ଆଜି ହଉଚି ଜଗନ୍ନାଥଙ୍କର ଜନ୍ମଦିନ। ଜଗନ୍ନାଥ ଏ ତାଙ୍କ
ମତେ ତ ଏମିତ୍ ଠିକ୍ ଅଛି ମୁଁ ବୁଝିପାରିଲି ମୁଁ ତୁମ ଆମ ଘର ଛାଡ଼ିକି ମୁଁ ବାହାରେ ରହୁଚି। ମତେ ଏମତିକି ଆଜି କହିଲେନି ବି କି ଯେ ଏମିତ୍ ଏଠି କିଛି ଅଛି ଏମତି କିଛି ଖାଇବାକୁ ପଡ଼େ କହିକିନି ହଁ ସେ ଜିନିଷ ମୁଁ ଆଜି ହଁ କେମିତି କେଯାଏ କେମିତି? କିଏ କହିଲେନି ମୁଁ ଜାଣିପାରୁନି କାରଣ ମୁଁ ଏତେ ପାଠାଗାରକୁ ଯାଏ ପଢ଼ିବା ପାଇଁ। ଠିକ୍ ଅଛି। ମୋ ବହୁତ ଝିଅ ସାଙ୍ଗ ପୁଅ ସାଙ୍ଗ ଅଛନ୍ତି। ତ ମୋ ପଛେ ଗୋଟେ ଝିଅ ସାଙ୍ଗ ହଁ କେହି କହିଲେନି ଆଉ ମୋ ପଛେ ଗୋଟେ ଝିଅ ସାଙ୍ଗ ବସେ।
ତାଏଲେ ଏଥିରୁ ଆପଣ ଆ ଏଥିରୁ ଆପଣ ଜାଣିପାରିବେ କି ଓଡିଶାରେ ଯୋଉ ଲୋକ ରହୁଛନ୍ତି ସିଏ ଏବର ଭବିଷ୍ୟତ ପିଲା ହଉ କି ଅ-ଅ ଅତି ପଛର ଲୋକ ହୁଅନ୍ତୁ କିଏ ବି ହୁଅନ୍ତୁ। ପରମ୍ପରା କୁ ବହୁତ୍ ଲୋକ ଭୁଲି ଯାଇଚନ୍ତି। ବେ କଣ କଣ ସବୁ ପରମ୍ପରାରେ ଅଛି। କିନ୍ତୁ ଏଇ ଜିନିଷ ବହୁତ୍ ବଢିଆ ଜିନିଷ। ତ ମୋ ହିସାବରେ ବହୁତ ବଢିଆ ଜିନିଷ।
ଦେଖନ୍ତୁ ମୁଁ କଣ କହିବାକୁ ଚାହେଁ? ପୁଅ ମାନେ ତ କହିବେନି କି ଜାଣିବେନି ସେ ଜିନିଷ ଉପରେ ତ ଏଇଟା ତ ଅଛି ସେମତି କିନ୍ତୁ ଝିଅମାନେ ଝିଅମାନେ ଜାଣିବା କଥା। ତ ମୋର ଝିଅ ସାଙ୍ଗମାନେ ବହୁତ ଅଛନ୍ତି। ମୁଁ ଆମ ପାଠାଗରେ ଆଉ ମୁଁ ଗୋଟେ ଗୋଟେ ଝିଅ ମୋ ପଛ୍ ପଛେ ବସିଥାଏ। ତାଙ୍କୁ ଟିକେ ବହୁତକି ଜଣା ସେ ବିଷୟରେ ତାଙ୍କେ ମୋତେ ଆଜି କହିଲେନି ସେ ମେଣ୍ଟ୍ ଥେବତାତ କି ତାଙ୍କେ ଆଣି ଆଣିଦେବା କଥା ମତେ କିଛି
କାଡ଼ାଏ ଏମିତି ମତେ ଜଣା ପଡିଲା ମୁଁ ତ ଜାଣିଥିଲି କି ଆଜି ଜଗନ୍ନାଥଙ୍କର ଜନ୍ମଦିନ। ସେଥିପାଇଁ ଜଗନ୍ନାଥଙ୍କୁ ଆଜି ମନ୍ଦିରରୁୁ ବାହାର କରି ତାଙ୍କ ସ୍ନାନ କରାଯାଏ। କିନ୍ତୁ ମୁଁ ଆଜି ଗୋଟେ ନୂଆ ଜିନିଷ ଜାଣିବାକୁ ପାଇଲି ଯେ ଘରର ଯୋଉମାନେ ବଡ ଯେହେତୁ ଏଇଟା ହଉଚି ଓଡିଆ ହିସାବରେ ଏଇଟା ହଉଚି ଜ୍ୟେଷ୍ଠ ମାସ। ମାନେ ବୈଶାଖ ପର ଜ୍ୟେଷ୍ଠ ମାସ ତ ଘରର ଯୋଉମାନେ ଜ୍ୟେଷ୍ଠ ଥାଆନ୍ତି ଜ୍ୟେଷ୍ଠ୍ ଟ ମାନେ ଘରର ପ୍ରଥମ ଛୁଆ ଯୋଉ ମାନେ। ସ୍ଵତନ୍ତ୍ର ସତନ୍ ସତ ସ୍ବତନ୍ତ୍ରତଃ ସ୍ଵତନ୍ତ୍ରତଃ ଯୋଉମାନେ ହାଁ ହାଁ ନା ନା ସ୍ଵତନ୍ତ୍ର ଯୋଉମାନେ ଘରର ବଡ ପୁଅ ହେଇଥାନ୍ତି।
ହଁ ହଁ।
ହଁ ଯେହେତୁ ଏଇଟା ଜ୍ୟେଷ୍ଠ ପୂର୍ଣ୍ଣମା ହଉଚି ବଳଭଦ୍ର, ଜଗନ୍ନାଥ ତାଙ୍କର ଜନ୍ମ ଦିବସକୁ ସେ ମାନେ ପାଳନ କରାଯାଏ। ତ ଘରର ଯୋଉ ମାନେ ବଡ ପୁଅ ହେଇଥାନ୍ତି ଯୋଉମାନେ ସେମାନଙ୍କୁ ଆଜି ମାନେ ପୂଜା କରାଯାଏ। ସେମାନଙ୍କର ମନ ପସ୍ ନ୍ଦର ଖାଇବା ବନାଯାଏ। ତ ଏମିତି ଗୋଟେ ପରମ୍ପରା ଅଛି। ହାଁ ଏମିତି ଗୋଟେ ପରମ୍ପରା ଅଛି ଯୋଉଟା ମୁଁ ଆଜି ଜାଣିବାକୁ ପାଇଚି। ଆଉ ଝିଅ ମାନଙ୍କର ତ ବହୁତ ପର୍ବ ଅଛି ଯେମିତି ପ୍ରଥମାଅଷ୍ଟମୀ। ଆମର ଯୋଉ ମାର୍ଗଶିର ମାସେରେ ଆସେ। ସେଇଦିନ ଘରେ ଯୋଉମାନେ ବଡ ଝିଅ ଥାଆନ୍ତି ସେମାନଙ୍କୁ ପୂଜା କରାଯାଏ। ସେମାନଙ୍କୁ ହଁ ମିଠା ଖିରି ଏଆମା ସବୁ ଖୁଆଇକି ତାଙ୍କୁ ଟିକେ ମାନେ
ବୁଝିପାରିଲି ଆପଣ ଯାହାକୁ କୋହୁ ହଁ ସମ୍ମାନ ଦିଆଯାଏ କି ତାଙ୍କ ଉପରେ ଚର୍ଚ୍ ଟା କରାଯାଏ। ବୁଝିପାରିଲି ଆପଣ ଯେ କହିଲେ ବଡ ପୁଅକୁ ବଡ ଝିଅକୁ କରାଯାଏ ତ ତାହେଲେ ସାନ ଝିଅ ଉପରେ କିଛି ମୂଲ୍ୟ ନାହିଁ ସେମାନେ କିଛି କେବେ କରନ୍ତିିନି ତାଙ୍କୁ।
ଦେଖନ୍ତୁ ପ୍ରଥମ ସବୁବେଳେ ପ୍ରଥମ୍। ଆପଣ ଏଇ ଜିନିଷ ଟା ଆପଣ ନିହାତି ଅନୁଭବ କରିବି। ଯଦି ଭବିଷ୍ୟତରେ ଆପଣଙ୍କର କେବେ ମାନେ ପରିବାର ହବ ତାହେଲେ ଆପଣ ନିଶ୍ଚୟ ଅନୁଭୂତ କରିବେ। କାହିଁକି ବଡ ଜିନ୍ ଷ ଠୁ ଆପଣଙ୍କର ଜୀବନ ମାନେ ପରିବର୍ତ୍ତନ ହଉଚି ତା ଆଗରୁ ଆପଣଙ୍କର କିଛି ନଥାଏ। ଯେମିତି ଆମ ଷ୍ଟା କଁ କହିଲେ କି ପିତାମାତା ହବାକୁ ହେଲେ ପ ପ୍ରଥମେ ଛୁଆ ଦରକାର। ତ ଫାଷ୍ଟ୍ ଛୁଆର ମାନେ ପ୍ରଥମ ଛୁଆର ଯେତିକି ମହତ୍ତ୍ୱ ତାପରେ ତାପରେ ତ ଆପଣ ଜାଣିଚନ୍ତି ଏକ୍ସପିରିଏନ୍ସ୍ ଆପଣ ହେଲେ କି ନାହିଁ ମୋ ପାଖ୍ ରେ ଅନୁଭୂତି ଅଛି କିନ୍ତୁ ଫାଷ୍ଟ୍ ଟା ସବୁବେଳେ ଫାଷ୍ଟ୍।
ହଁ ମାନେ ଆପଣ କହୁଚନ୍ତି ପ୍ରଥମ ଛୁଆରେ ବହୁତ ମାନେ ବାପା ମାଆଙ୍କୁ ବି କଷ୍ଟ କରିବାକୁ ପଡ଼େ। ପାଇଁ କିଛି ଜାଣିନଥାନ୍ତି।
କିଛି ଜାଣିିନଥାନ୍ତି ସେଇ ସେଇ ବହୁ ଯୋଉ ନୂଆ ଅନୁଭୂତି ସେଇ ନୂଆ ଅନୁଭୂତି ପାଇଁ ସେମାନେ ସକ୍ ମାନେ ଟିକ୍ କେ ବିଶେଷ ତାଙ୍କୁ ଅନୁଭୂତ ହୁଏ ନହେଲେ ତ ଏମିତ୍ ତିରେ ଛୁଆ ମାନଙ୍କ ଭିତରେ କେବେ ବାପା ମାଆ ଫରକ୍ କରନ୍ତିନି ତାଙ୍କ ପାଇଁ ସମସ୍ତେ ସମାନ। କିନ୍ତୁ ଯୋଉ ଅନୁଭୂତ୍ ତି ଆଉ ସେମାନଙ୍କର ଠେଁ ନଥାଏ ଯୋଉଟା ନୂଆ ନୂଆ ସେମାନେ ଶିଖନ୍ତି। ସେଇଆ ସବୁବଳେ ଆଟାଚ୍ ହେଇଥାଏ ପ୍ରଥମ ଛୁଆ ସହିତ ତ ସେଥିପାଇଁ ବୋଧେ ଆମ ହିନ୍ଦୁ ଧର୍ମ ହିସାବରେ ପ୍ରଥମ ଛୁଆଙ୍କୁ ଟିକେ
ସିଏ ଦିଆ ହୁଏ ଆଉ ସେକେଣ୍ଡ୍ ଯିଏକି ଦୁତିୟ ତୃତୀୟ ଛୁଆକୁ ଏତେ ଦେଖା ହୁଏନି।
ତେ ସମୟ ତଳେ କହିଲି କି ପ୍ରଥମ ଛୁଆକୁ ମାନେ ମହତ୍ତ୍ଵ ଯେମିତି ଦିଆଯାଏ ପ୍ରଥମ ଛୁଆଠୁ ସବୁବେଳେ ଆଶା ବି ବହୁତ୍ କିଛି ଜିନିଷ ଥାଏ। ସେଇ ଭଲ ହଉ ଖରାପ୍ ହଁ ହାଁ ବହୁତ୍ ଜିନିଷ ଆଶା ଥାଏ କି ଏଇ ଜିନିଷ ଟା ଆମକୁ ତା ପାଖୁରୁ ମିଳିବ।
ସେଆ ସେମାନେ ପ୍ରଥମ ଛୁଆକୁ ସବୁ ଜିନଷ ନିର୍ଭରଶୀଳ କାହିଁକି ନା ପ୍ରଥମ ଛୁଆ ଯାହା କରିବ ଦୁତୀୟ ଛୁଆ ତୃତୀୟ ଛୁଆ ତାହାକୁ ଦେଖି ଅନୁସରଣ କରିବ। ନା କଣ? ସେଇ ଜିନିଷ ମତେ ବି ସେମିତି ଲାଗେ। ହଁ ହଁ ମୁଁ ଜାଣିପାରିଲି ଏମିତି ମାନେ ପ୍ରଥମ ଛଅ ଦିନ ଏମତି ଭଲ କରିବ ବଲେ ତାଙ୍କ ସାନ ଭଉଣୀ କି ସାନ ଭାଇ ବି ହଁ ଆମନ୍ ଦିଦି କି ଆମ ଭାଇ ଏମିତି କଲା ଆମେ ବେଶୀ ଅନୁସରଣ କରିପାର୍ ସିଏ ଯେଦି କିଛି ଖରାପ କରିଦେବ, ଦେନ୍ ସେମାନେ ବି ଭାବିବେ ହଁ ଆମ ଦିଦି ତେ ଗଲା ଆଉ ଆମେ ଗଲେ କଣ ହବ? ତ ସେ ଜିନଷ ଟିକେ ପ୍ରଥମ ଛୁଆପାଆ ଟିକ୍ କେ ରୁହେ। ମାନେ ସେ ଯୋଉ ହଁ କେଇ ମାପ ମା-ମାପଦଣ୍ଡ କି କଣ କହୁନାହାନ୍ତି କି? ସେମତି। କିଏ ହୁଏ? ହଁ ସେଆ। ତାହାଲେ ଠିକ୍ ଅଛି। ତାହାଲେ ଆପଣ ଅନୁସାରେ ପ୍ରଥମ ଛୁଆକୁ ଉମ୍ ପ୍ରଥମ ଛୁଆ ହଉ କି ଝିଅ ହଉ ତାଙ୍କୁ ପାଳନ କରାଯାଏ। ନା କଣ?
ହୁଁ ହୁଁ ହୁଁ।
କିନ୍ତୁ ମୁଁ ଏତିକି ଜାଣିଚି ମାନେ ମୁଁ ତ କହିପାରିବିନି ମତେ ଲାଗେ ଯେ ସାନ ଛୁଆମାନଙ୍କୁ ଟିକେ ବହୁତ୍ ବହୁତ୍ ବୋଥେ ଘରେ ଟିକେ ଗେଲ କରନ୍ତି।
ହଁଁ ଲିହାତି ନିହାତି କାହିଁକି ନହବ୍ ହୁଁ ସାନଛୁଆ ଯୋଉମାନେ ଘରେ ସମସ୍ତଙ୍କରୁ ଛୋଟ ଥାଆନ୍ତି, ସେମାନଙ୍କର ଚାହିଦା ସବୁବେଳେ ଅଧିକ। କାହିଁକି ଦେଖିଲେ, ଘରେ ଯେତବେଳେ ପ୍ରଥମ ଛୁଆ ଥିବ, ସିଏ କେବଳ ବାପା ମାଆର ଚାହିଦା ଥିବ। ଠିକ୍ ଯେତବେଳ ଘ ଘରର ସବୁଠୁ ଛୋଟଛୁଆ ଯିଏ ହବ ତାକୁ ମାନେ ଭଲ ପାଇବା ଦେବା ପାଇଁ ତା ଉପ ଉପରେ ବଡ ଭାଇ କି ଭଉଣୀ, ତାର ବାପା ମାଆ, ସେ ପୁଣି ଫାଷ୍ଟ୍ ଫାଷ୍ଟ୍ ପ୍ରଥମରେ କଣ ବାପା ମା ଜାଣିନଥିବେ, ଯେ ଛୁଆ କେମିତି ପାଳନ୍ତି କି ଛୁଆ ସହିତ ଆ ମାନେ ତାଙ୍କର ଆଉ ଯାହା ବି ଅନୁଭୂତି କଣ ସେ କରାହବ କଣ ନାଇଁ କିନ୍ତୁ ଯେତବ ହେଲେ ଲାଷ୍ଟ୍ ଛୁଆ ହବ ମାନେ ଶେଷ ଛୁଆ ହବ। ସେତବେଳେ ତାଙ୍କୁ ଅନୁଭୂତି ଅ ହେଇସାରିଥିବ। ତ ନିହାତି ସେମାନେ ଅଧିକ
ଆକର୍ଷଣ ନେଇଯାଆନ୍ତି ସମସ୍ତଙ୍କୁ ଆକର୍ଷଣ ନିଅନ୍ତି ସେଆ କହୁଛନ୍ତି ନା?
ହୁଁ।
ହଁ ସେଇ ଜିନିଷମାନେ ଯି ସାନ ଛୁଆ ହେବେ ତାଙ୍କେ ବାବା ମାର ସ୍ନେହ ପାଇବେ ବଡ
ଆଉ ଆଉ ଗୋଟେ ଜିନିଷ ଆଉ ଆଉ ଗୋଟେ ଜିନିଷ ତ ମାନେ ମୁଁ ବହୁତ ପରିବାରରେ ଏଇ ଜିନିଷ ଟା ଦେଖିଲି ଘରର ଯିଏ ବି ବଡ ଭାଇ ବଡ ଭଉଣୀ ହୁଅନ୍ତୁ କି ଯୋଉମାନେ ମାନେ ସବୁଠୁ ଶେଷ ସନ୍ତାନ ଯୋଉ ମମାନେ ଛୁଆ ଯୋଉ ମାନେ ଭାଇ କି ଭଉଣୀ କିଏ ବି ହୁଅନ୍ତୁ। ସେଇ ଦୁଇ ଜଣଙ୍କର ବଣ୍ଡିଙ୍ଗ ବହୁତ ଭଲ ହେଇଥାଏ।
ମାନେ ବଡ଼ ଭାଇ ଆଉ ଭଉଣୀ
ମାନେ କଣ କହିଲେ ସେମାନଙ୍କର ଚିନ୍ତନ ଶକ୍ତି ବହୁତ ଦୂର ମାନେ ମିଶେ।
କାହା କାହା କଥା କହୁଛନ୍ତି, ମାନେ ସାନ ଭାଇ ଆଉ ବଡ଼ ଭଉଣୀ କଥା କହୁଛନ୍ତି?
ସେ ଆରି, ହଁ ସବୁଠୁ ସାନ ସବୁଠୁ ବଡ।
ଆଉ ଯେଉଁ ମଝିଆମାନେ ଥାଆନ୍ତି ସେମାନେ ଟିକେ ଝଗଡ଼ା କରନ୍ତି।
ଝଗଡା ନାଇଁ ଆପଣ ବୁଝିଲେନି ଝଗଡା ନାଇଁ ଝଗଡା ନାହିଁ କି ଖରାପ କିଛି ନାହିଁ ମାନେ ସେମାନଙ୍କର ଯୋଉ ଭାବନାଟା ଥାଏ ନା ସେଇ ଜିନିଷଟା ବହୁତ ନିଶ୍ଚଏ।
କାରଗର ମାନେ ବଡ ଭାଇର ମାନେ ବଡ ସାନ ର କହୁଛନ୍ତି ନା।
ହଁ ହଁ।
ମାନେ ମୋତେ ଲାଗୁଛି, ମାନେ ଭାବନା ତ ମିଶୁ ନଥାଇବ କିନ୍ତୁ ମୋତେ ଲାଗୁଛି। ଯିଏ ସାନ ଭାଇ କି ଭଉଣୀ ଯିଏ କି ବଡ଼ ଭଉଣୀକୁ ଟିକେ ସମ୍ମାନ ଦେଇକି ଭାବେ ହଁ ହଁ ମୁଁ ବଡ଼ ଭଉଣୀ। ଆଉ ବଡ ଭଉଣୀ କି ଭାଇ ସିଏ ବି ସାନ ଭଉଣୀ ଟିକେ ଗେଲ କରେ ବହୁତ ଟିକେ ଦେଖେ ତ ସେମିତି ତାଙ୍କ ଭିତରେ ଯେଉଁ ସାମୟିକ ସଂଯୋଗ କି କଣ କୁହନ୍ତି, ବୁଝିପାରୁଛନ୍ତି ମୁଁ କଣ କହୁଛି, ସେମିତି ଥାଏ ଟିକେ ଆଉ ନା କଣ?
ସେଟା ବି ତ ଥାଏ କିନ୍ତୁ ଏଇ ଯୋଉ ଭବିଷ୍ୟତ ଭବିଷ୍ୟତ ଭବିଷ୍ୟତ ଭାବିବାର ଯୋଉ ମାନେ ଜିନିଷଟା ଚିନ୍ତାଧାରା ଯୋଉଟା ବଡ ମାନଙ୍କ ପାଖରେ ଥାଏ ସେମାନେ କଣ କରନ୍ତି କି ନୂଆ ନୂଆ ସବୁ ଜିନିଷ ଶିଖନ୍ତି ତ ଆଗକୁ ଭାବନ୍ତି। ସାନମାନେ ଯୋଉମାନେ ପୁରା ସାନ ହେଇଥାନ୍ତି, ସେମାନେ ବଡକୁ ଦେଖି ଦେଖି କି ସେ ଜିନିଷଟା ଶିଖି ଯାଆନ୍ତି, ତ ହାଁ ଭବିଷ୍ୟତ ଦେଖ ଦେଖିବାର ଭବିଷ୍ୟତ ଚିନ୍ତାଧାରା ହଁ ହଁ ବହୁତ ମାନେ ପରିବାରରେ ମୁଁ ଏମିତି ଦେଖିଛି। ଏଇ ଆଉ ସେ ଝଗଡା ହୁଏ। ମଝି ମଝିେଏ ମାନେ ଦୁଇ ନମ୍ବର ତିନି ନମ୍ବର ଦୁଇ ନମ୍ବର ପିଲା ବି ବହୁତ ଭାବନ୍ତି କିନ୍ତୁ ସେମାନଙ୍କ ଉପରେ କଣ କିଛି ପରିବାର ର କିଛି ଚାପ ପଡେନି।
ହଁ ସେ ମୁଁ ତ ପ୍ରଥମେ କହିଲିନି ଆପଣଙ୍କୁ ପ୍ରାରମ୍ଭରୁ କହିଲି ବଡ଼ ଭାଇ ଭଉଣୀ ଚାପ ପଡ଼େ। ଏମିତି ବି ଆମେ ବି ସେମିତି ଦୁଇ ଭାଇ ହିଁ ଅଛୁ ଆମେ।
ଆଚ୍ଛା।
ହଁ ତ ମୋତେ ମଝିଆ କେ ନାହାନ୍ତି ତ ମୁଁ ଜାଣିନି ଆପଣ ଯୋଉ କହୁଛନ୍ତି ଯୋଉ କଥାଟା କିନ୍ତୁ ଯଦି ଦୁଇ ଭାଇ ଥିଲେ ସେ ବଡ଼ ଭାଇ ଉପରେ ଟିକେ ଚାପ ପଡ଼େ ସାନ ଭାଇ କେତେ ଚାପ ପଡ଼େନି, ହଁ ଆଉ ଗୋଟେ କଥା ଯଦି ଆପଣ ଯଦି ଭଉଣୀ ହେଇଥିବେ ଆପଣ ସାନ ଭାଇ ଥିବ। ତାହେଲେ ଟିକେ ଭଲ ଟିକେ ମିଶାମିଶି ହୁଏ। କିନ୍ତୁ ଯଦି ବଡ଼ଭାଇ ବଡ଼ଭାଇ ସାନଭାଇ ଥିବେ ନା ମାନେ ତାଙ୍କର ସମ୍ମାନ ପୁରା ଅଧିକ ଥିବ। କିନ୍ତୁ ଟିକେ ମିଶାମିଶି ଟିକେ ଏତେ ହୁଅନ୍ତିନି। ହଁ ହଁ ହଁ। ମାନେ ବଡ, ହଁ ହଁ ଯୋଉ ଭାଇ ଭଉଣୀ ହଁ ହଁ ସେ ସେ ଜିନିଷ ଭାଇ ଭଉଣୀ ହେଲେ